ବ
କଣ କରୁଛ କଁ କରୁଛ?
ଏଇଠି ଏଇ ବସିଛି ବର୍ଷା ପକଉଛି ଆଉ,
ହଁ ବା ବର୍ଷା ପକେଇଲାଣି ଯାଇଛି,
ହଁ ଆମ ଆଡ଼େ ବି ବର୍ଷା ଟିକେ-ଟିକେ ପକେଇଲାଣି ପା,
ଲୁଗପଟା ଆଣି ତାକୁ ସୁକ୍
ଆମର ତ ଲୁଗାପଟା ଶୁଖୁଛି ସେଇଠି ଆଉ ବର୍ଷାରେ ଶୁଖୁଛି ଆମ ଲୁଗାପଟା,
ଏଠି ନା ମୁଁ ଲେଟ୍ ରେ ଗାଧେଇନି ତ ରାକ ଆଉ ପାଣି ଯଦି ଇଏ ହେଇଥାନ୍ତା ନେଇ ଆସିଥାନ୍ତି, ଆଉ ଏରା ପାଣି ମରା ହେଇନି, ଆଉ ସେଇଥିପାଇଁ ଆଣିଲିନି। ମୁଁ କହିଲି ଖରା ଦବ ବୋଲି ପଛରେ ଟିକେ ଆଉ ସିଏ ତ ଖରା ଟୋଟାଲା ଆଉ ବିଲକୁଲ ଦଉନି, ପୁଣିି ଝପଝପ ଝପଡ ଝପଡ କଲାଇ କଣ ଖରା ଦବ।
ମୁଁ ବା ସେଇଥିପାଇଁ କେତେ ତଳ ଉପର ହବୁ, ସେଇଥିପାଇଁ ଆଣିକି ସବୁ ଏ ଘରେ ପକେଇ ଦେଇଛି।
ଆଇଲା ବା ସେଇ ଏଇ ବର୍ଷା ଦିନ ହେଲା ପା ଏମିତି ଏଇ କିଛି ଖାଇବାରେ କିଛି ଅସୁବିଧା ନାହିଁ, ପିଇବାରେ କିଛି କେବଳ ଲୁଗାପଟା ଶୁଖେଇବାରେ ଦୁନିଆ ପ୍ରୋବ୍ଲେମ ହବ। ଯୋଉ ଉଷୁମୂଳିଆ ଗନ୍ଧ ଦବ ଯେ ଏଥର ବାପ।
ଗୋଡ ଗୁୁରା ପୁଣି ଖାଲି ବିନ୍ଧିବ ଯେ କଣ, ବର୍ଷା ପାଗ ହେଲେ।
ଆଉ ଖାଇସାରୁଲୁଣି?
ହୁଁ ତମେ ଖାଇ ସାରିଲଣି?
ହଁ ମୁଁ ଖାଇସାରିଲିଣି, ଖାଇକି ଶୋଇବି ବୋଲି ଆଇଚି।
ଶୋଇବ ବୋଲି ଆଇଚ, ଆମର ଏପର୍ଯ୍ୟନ୍ତ ଖିଆ ପିଆ ସରିନେଇ ବା।
ତମର ଡେବୁ
ଆମେ ଖାଇସାରିଲୁଣି, ଏଇ ଯୋଉ ତା ବାବା ଖାଇନାହାନ୍ତି। ଆମ ପୁଅ ଖାଇନି ଆଉ, ଆଉ ଆମେ ସମସ୍ତେ ଖାଇସାରିଲୁଣି। ଆତ ଝିଅ ତାର ସ୍କୁଲୁରୁ ଆସିଲା ଯେ ଖାଇଲା ଭାତ, ତାର ମୋର ଏକାଥରେ ସାଙ୍ଗ ହେଇକି ଖାଇଦେଲୁ, ତା ବାବା ତାଙ୍କର କୁଆଡେ ଯାଇଥିଲେ? ଏ ପୁଅର ସେର୍ଲାକ ନଥିଲା ଯେ, ଯାଇଥିଲେ ଆଣିବା ପାଇଁ ଏଇନା ଆଣିକି ଆଇଲେ। ଗାଧୋଇବେ କେମିତି, ବର୍ଷା ତ ପକଉଛି ବସିଛନ୍ତି ଘରେ।
ଅଁ- ହଁ।
ହଁ ଟ୍ଯୁବଲ ଟା ବାହାରେ ନା।
ହଁ ଆ ବାପା ବା ଗଲେ ଡିଉଟି। ଡିଉଟି ସାଢେ ବାର ରେ ଗଲେ ଗଲାଡୁ ଇଏ ଆଇଲା, ସେ ତାକୁ ଖୋଇଦେଲି ଲୁଗାପଟା ଆଣି ସୁକେଇ ସାଇଲି, ତାପରେ ମୁଁ କହିଲି ଯାଉଛି ଶୋଇବି ନିଦ ମାରିଲାଣି।
ହଁ ଲୁଗାପଟା ତୋଳିକି ରଖିଦେଇଥାଅ, ସେଇଠି ନହେଲେ ଘର ଭିତରେ ଯଦି କଣ ଶୁଖେଇବା ପାଇଁ ତାରା ଫାର ଟାଙ୍ଗିଛ ସେଠି ପକେଇ ଦିଅ, ପକେଇ ଦେଇେକି ଶୋଇବ ଆଉ। କଣ କରିବ ତମର ତ ଡ୍ୟୁଟି ପଳେଇଲେଣି, ଖାଇ ପିଇ ସାରିଲଣି ଆଉ କଣ କରିବ? ଖା ଖାଇନେ ଏକେ ପୁରା ଆଉ।
ଫାଙ୍କା ହେଲେ ବି ମୁଁ ମୋ ଆଖି ଖାଲି ପା ଖାଲି ଖାଲି ଅନେଇଛି, କେମିତି ଖଟ ଗଣ୍ଡେ ଖାଇଦେଲା ମାନେ ଅଭ୍ୟାସ ଗୋଟେ ହେଇଗଲାଣି ଏମିତି, ମାନେ ଖାଇଲେ ମାନେ ମୁଁ ବା କଥା ହଉଛି ଆଡେ ଆଖି ମୋର ନାଲି ଢୋଳ ଢୋଳ ହେଲାଣି।
ହୁଁ ନା ଆମର ମୁଁ ଖାଇଲେ ବି ମତେ ନିଦ ଆସେନି, ଖାଇନାହାନ୍ତି ନା କେହି। ତାପରେ ପୁଅଟା କୋଉ ଶୋଇଦବ, ପୁଅ ତ ଶୋଇଦବନି।
ଆମ ବୋଉ। କାଲି ପା କହୁଛି, କାଲି ସ କାଲି ରାତି ଟିକେ ଶୋଇଲା ବା ଶୋଇବା ଠିକ୍ ହେଲାନି। ମୋ ଝିଅ ଟିକେ ଉ ଉଠିଲା। କାଲି ଇଏ ଡିଉଟି ଯାଇଛନ୍ତି, ସାଢେ ବାରଟା କତିରୁ ଶୋଇଛି ଶୋଇଛି ସାଢେ ଚାରି ଚାରିଟାରେ ଉଠିଲି, ଖାଇନେଇ। ସକାଳୁ ଅଳପ ଦିଟା ମୋ ନଣଦ ଆସିଛନ୍ତି, ତାଙ୍କର ସହିତ ଭାତ ଡାକିଲେ ବୋଲି ଅଳ୍ପ ମୁଠେ ଖାଇଥିଲି। ଶୋଇଛି ଶୋଇଛି ସାଢ଼େ ଚାରିଟା ହେଲା ଏକାଥରେ ଉଠିଲି। ମୋ ଗୋଡ ବିନ୍ଧୁଛି ଯେ ଆଉ ଉଠିଲା ବେଳକୁ ମୋ ଗୋଡ ବିନ୍ଧିକି ଫଟେଇଲାଣି, ଆଉ ଭାତ ଖାଇବିନା ନା ଛ ସେଥିପାଇଁ ଆଉ କିଛି ଖାଇଲିନି ସିଁତି ବସିଲି ବସି ଥିଲି ଭଲ ଲାଗିଲା ଠୁ, ଚାହା ଟିକେ କରିକି ପିଇଲି। ପିଇଲାଠୁ ଭଲ ଲାଗିଲାଠୁ ଯାଇକି ଯାହା। ଆଜି ସେମିତି ସକାଳୁ ଉଠିଲା ବେଳୁ ଗୋଡ ବିନ୍ଧୁଛି। ଏ ପାଗ ଦେଲେ ମୋ ଗୋଡ ଗୁରା ଖାଲି ବି ନା ପା। ଆମ ବୋଉ ପାଣି ହାତ ହଉନାହାଁନ୍ତି। ସିଏ ସବୁ ପାଣି କାମରା ମୋରି ହାବୁଡ଼କୁ ପଡୁଛି।
ଆଉ କଣ କରିବ? ଯୋଉ କାମ ତ ନ କରିବ ସେଇଟା ନହବ, କଣ କରିବ?
ଆଜି ତଥାପି ନେ ଆଉ ଦେଖିଲେ ଯେ ଦି ଦିନ ହେଲାଣି ବିନ୍ଧା ହଉଛି, ନେଇକି ତଥାପି ଗଲେ। ଗଲେ ଯେ, ମତେ ଆଉ ଭଲ ଲାଗିଲାନି। ତାଙ୍କର ପାରାଲିସିସି ଟିକେ ଅଛି ହେଲା। ଆଉ କୁଆଡୁ ଥଣ୍ଡା ମଣ୍ଡା ଧଇଲେ ପୁଣି, ଫୁଣି ତାଙ୍କର ଦେହ ଖରାପ ହେଇଗଲା ମାନେ ସଇଲା ଲୋ ମା! ଥିପାଇଁ ମୁଁ ଫୁଣି ବାଧ୍ୟ ହେଇ ମୁଁ ଗଲା ଅଳକୁ ସେ ଅଳ୍ପ ଧୋଇଦେଲେଣି। ମୁଁ ଅଇଲି ନାଇଁ, ନାଇଁ, ଉଠ ଉଠ। ମୁଁ ଆମେ ତହେଲେ କିଛି ନହେଲେ ବଟିକା ଖାଇକି ଇଏ କରିଦବୁ। ତମେ ତ ବଟିକା ଖାଇଲେ କଣ ନା, ନଖାଇଲେ କଣ? ଜିନିଷ ଟା ଜିନିଷ ଟା ଥରେ ବାହାରିଲା ମାନେ ସେ ସେମିତି ହୁସିିଆରି ହେବା କଥ୍ ଆଉ ହେଠୁ ପୁଣି ଧୋଇ ଧୁଆକି ଚୁକିକି ଆଇଲି। ତେଲ ଫେଲ ଟିକେ ମାରି ହେଲି। ଆଉ ଟିକେ ଭଲ ଲାଗିଲା ଠୁ, ପୁଣି ରୋଷେଇ କଲି।
ହୁଁ, ଆଜି କଣ ରୋଷେଇ କରିଚ?
ଏ ମାଛ ରଖିଥିଲେ, ମାଛ ଛାଣି ଦେଇଥିଲି। ତା'ପରେ ମୁଁ ଇଏ କହିଲେ ମାଛ ତରକାରୀ ଗୁରା ହେଦିନ କରିଥିଲି, ହେରା ଆଜି ଆଉ କରନା। ସେ ପରିବା ସବୁ ଯାଇଥିଲେ ହାଟ ଆଡେ, ସବୁ ଧରିକି ଆ ଇଥିଲେ। ଏ ମାଛ ମୁଣ୍ଡ ପକେଇକି ତାକୁ କରିଦେଲି ଘାଣ୍ଟ।
ହୁଁ, ଭଲ ଲାଗେ ମାଛ ମୁଣ୍ଡ ପକେଇକି କଲେ।
ଆଉ କଲରା କାଇଁ ଆଣିଥିଲେ ଯେ ଦିଟା-ଆ, କାଲି ରଖିଥିଲେ କଉ ଗାଁରୁ? ସେ କଲରା କୁ ଭାଜି ଦେଇଥିଲେ ଅଳ୍ପ, କଲରା ଗରା କଣ କି, ଅଧିକ ଦିନ ରହିଲା ବେଳକୁ ଏନା ଟିକେ ପ-ପଚିପୁଚା ଯିବ କାଳେ!
ହୁଁ, କଲରା କେଜି ବା ଅଶୀ ଟଙ୍କା ନା କେତେ ଟଙ୍କା ନା ଷାଠ୍
ଷାଠିଏ ଟଆଁ ଷାଠିଏ ଟଆଁ କୁ ଅଧ କେଜିଏ ରଖିଛନ୍ତି। ଷାଠିଏ ଟଆଁ ଦେଇକି ଅଧ କେଜିଏ ଖାଲି ରଖିଛନ୍ତି ଗାଁରୁ। ହାଟରୁ ଆଣିଥିଲେ ଟିକେ କମ୍ ହେଇଥାନ୍ତା।
ନାଁ, ହାଟରେ ବି ସେ ଷାଠିଏ ଟଙ୍କା ନଉଛନ୍ତି। ହେଇ ଯୋଉ ଏ ପନ୍ଦର ଦିନ ପୂର୍ବରୁ ନଉଥିଲେ ଅଶୀ ଟଆଁ, ଏଇନା ଷାଠିଏ ଟଆଁ ନଉଛନ୍ତି।
ଆଉଁ, ଆଉ ଜହ୍ନି, ବିଲାତି, ଫିଲାତି ଏମିତି ପୋଡା ପୁଡ଼ି କରିଦେଇଥିଲି ଆଉ।
ହଁ।
ଇଏତ ଆଇଲା ବେଳକୁ ସାଢେ ଏଗାରଟା, ରାତି ସାଢ଼େ ଏଗାରଟା ବାଜିବ।
ହଁ, ଆମର ସେଇ ମାଛ କରିିଥିନି। ଆଉ ହେଲା ଏ ଯୋଉ ପୋଇ, ତାକୁ କରିଥିଲି।
ହଁ, ପା ମୁଁ -ମୁଁ ପାଇଲି। ମୁଁ ମାଛ ତରକାରୀ ଏଇ ଦିନ ମତେ ଟିକେ ମାଛ ଭଲ ଭଲ ଲାଗେ ଯେ ଡେଲି ଡେଲି
ପଖାଳ ଖାଉଛେ, ପଖାଳ!
ପଖାଳ ବା କହୁଛି କାଲି ମୁଠେ, ଖାଇଦେଇଥିଲି ବେଲି ଆଜି ଆଉ ଗୋଡ ବିନ୍ଧିକି ଫଟେଇ ଦେଲା। ଆଉ ପାଣି ପାଣି ହଉଛି। ଯେ ଯୋଉ ପଖାଳ ଦି ଟା ରହୁଛି ମୋରି ହାବୁଡ଼କୁ ପଡୁଛି। କଣ କରିମି ଆମର କେଇ ପଖା, ଆମର ମଣିଷ ଖାଆନ୍ତି ଯେ କିଏ ଖାଇବ କହୁନ? ସବୁ ଗରମ ପାର୍ଟି। ସମସ୍ତଙ୍କର ଫୁଣି ଥଣ୍ଡା ଦେହ। ଏ ବର୍ଷା ଦିନ ହେଲାଣି ଯାହା ବାପାର ଥଣ୍ଡା ଛାଡ଼ି ବନି ଦେହରୁ। ଶୀତ, ବର୍ଷା ସବୁ ସବୁ ବେଳେ ଥଣ୍ଡା।
ନା ଆମର ଯୋଉ ପଖାଳ ବି ପଖାଳ ସକାଳ ଟାଇମ ଟା ପଖାଳ ଦିଇଟା ଖାଇ ଦିଅନ୍ତି ନଅଟା ସାଢ଼େ ନଅ ଟା ବେଳେ। ଯାହା ପୋଡ଼ା ପୋଡି ଯଦି ଭଜା ହୋଇଥିବ ଯାହା ଖାଇଦେବେ ପଖାଳ ଦିଟା ପୁଣି ଯୋ ଗୋଟେ ସାଢେ ଗୋଟେ ଦିଟା ହେଲା ଣି ଗରମ ଭା ନା ରୋଷେଇ ହେଇଥିବ ଗରମ ଭାତ ଯାହା ତରକାରୀ ପତ୍ର ହେଇଥିବ ପୁଣି ଖାଇବେ।
ଆ ୟେ ପା ସେମିତି ଖାଆନ୍ତି ଖାଆନ୍ତିନି। ଗ୍ୟାସ ବାହାଲା ଦିନଠୁ ହଜମ ହେଉନି ଠିକ୍
ହୁଁ ମା ବାବାଙ୍କର ଗ୍ୟାସ ହେଇଯାଇଛି କିନ୍ତୁ ପଖାଳ ନ ଖାଇଲେ ରହି ପାରିବେନି। ଆଙ୍କର ଡେଲି ୟେ ବା ସକାଳୁ ଉଟିବେ ଆଗେ ଗ୍ୟାସ ମେଡ଼ିସିନ୍ ଖାଇବେ।
ମାନେ କଣ କହିଲ ହଜମ ଟା ତାଙ୍କର ଜମା ହେଉନି।
ହୁଁ ତା ବା ବାବାଙ୍କର କୋଉ ହଜମ ହେଉଛି ଏଇ ବା ଏପର୍ଯ୍ୟନ୍ତ ଖାଇନାହାନ୍ତି ଗାଧେଇନାହାନ୍ତି କହୁଛନ୍ତି ଭୋକ ଲାଗୁନି।
ଆଉ ସିଏ ପା ସେୟା ହେଲା ଏୟାଙ୍କର ବି ସେୟା। ଡରିକି ଖାଉ ନାହାନ୍ତି ସଖାଳୁ ସେ ହାଲକା ଟିକେ ରୁଟି ପଟେ ଦି ପଟ ଦେଇଦେଉଛି। ଯାହା ଟିକେ କରିକି ନ ହେଲେ ଚା ରେ ବୁଡେଇ କି।
ନା ସେ ଯଦି ଯଦି ପ ପଖାଳ ଯଦି ନ ଖାଇଥିବେ ନା ତାଙ୍କ ତାଙ୍କ ଦେହ ହାତ ଥରିବ ମୁଣ୍ଡ ବୁଲେଇବ ଗ୍ୟାସ ପ୍ରବ୍ଲେମ୍ ଟା ଅଛି ନା। ସେଥିପାଇଁ ସେ ଯାହା ହେଲେ ଅଳ୍ପ ଯାହା ହେଲେ ଦିଟା ପଖାଳ ଖାଇବେ ଯେତେ ଯାହା ଖାଇଥାନ୍ତୁ ସଖାଳୁ ଚା, ବିସ୍କୁଟ, ସେଓ ଖଇଥିବେ ପୁଣି ଚା ହେଲେ ସାଢେ ନଅ ଟା ଦଶଟା ଚଉଦ୍ରା ପଖାଳ ମୁଠେ ଖାଇବେ ତା ପରେ ଗାଧୁଆଳ ଖାଇବାଟା ଆଉ ଯେତେ ଯେତେବେଳେ ହେଉ ସାଢେ ଦିଇ ଟା ହେଉ ତିନି ଟା ହେଉ।
ତମେ ଫୋନ ଫୋନ କାଟିଲ ତ ମତେ କୁଆଡୁ ଫୋଟ ଥିଲା। ଖୋଜି ଖୋଜା କି ମତେ ପୁଣି ଦେଖଉଛନ୍ତି ଦେଖେ ହେଁ।
ହାଁ।
ଦେଖିଲି ମୁଁ କହିଲି ହୁଁ ହୁଁ ଫୋଟ ଥିଲା ଯେମିତି ମୁଁ ଣି ଦେଖିଲି। ଉଁସ୍ ସିଏ କୋଉ ଅମଳା ଫ ଫଟୋ ରଖିଛନ୍ତି ପନ୍ଦର ବର୍ଷ ତଳର ଫୋଟ ତାଙ୍କ ମୋବାଇଲ ରେ ଅଛି। ଡେଟ କରି ନଥିବେ। ମତେ ଯୋଉ ରାତିରେ ମୁଁ ପଚାରିମ ଫଟୋ ଦେଖି ଆଉ ଟିକେ ଭଲ ଲାଗେ। ଆ ପୁରୁଣା ଫୋଟ ଏଡ଼ ତମ ଫୋଟ ଦେଖିଲି।
ଏଇ ଆମ ବାହାଘର ଫୋଟ।
ହଁ ବାହାଘର ଫୋଟ ହଁ ଆଉ କଣ ଖାଲି ହାଁ ଆଉ କଣ ଖାଲି ଫୋଟ ତମର କୋଉଠୁ ସେ ଆଣିବେ କି ହୁଁ ବାହାଘର ଫୋଟ ଯାଇଥିଲେ ନା କଣ ଗିଫ୍ଟ
ହେଇ ଫୋନ କାଟି ସରିଲା ପରେ ସେ ଫୋଟୋ କୁ ଦେଖିଲେ?
ହଁ ମତେ ଖୋଜି ଖୋଜି ବା ଦେଖେଇଲେ। ଆଉ ଚିହ୍ନା ଜଣା ନ ଥିଲେ ଆଉ କଣ ଖାଲି ଠାରେ ଡାକୁଛନ୍ତି ନା କଣ।
ହଁ ହଁ ଚିହ୍ନା ଜଣା ନ ହେଲେ ଜଣଙ୍କ ସହିତ ସମ୍ପର୍କ ଥିଲେ ଡାକିବେ ନା ଖାଲିଟାରେ ଡାକିବେ କି ହେଁ ହେଁ।
ନନା ନଥିଲେ କଣ ଗୋଟେ ଡାକିଲେ
ହଁ ଯାହା ହେଲେ ଗୋଟେ ସମାଧାନ କରିଥିବେ କି କଣ ଗାଁ ପାଖାପାଖି ଲୋକ ଆଉ ଜାଣିବ ଗୋଟିଏ ଗାଁ ର ଲୋକ ସବୁ
ହୁଁ ଆଉ କଣ କହୁଛ ଝିଅ ଶୋଇପଡ଼ିଲାଣି
କୋଉଠି ରହିଛ ଶୁଭୁନି କିଛି
ବାପା ଅଛି
ହଁ ଶୁଭିଲା ହୁଁ ହଁ ଛୋଟ ଛୁଆ ସେଆ ଆଉ ଇଏ ମୋ ପୁଅ ବା ତା ବାବା ଆଇନି ଖାଲି